ହ୍ୟାଲୋ, ହଁ ସାଙ୍ଗ ମୁଁ କହୁଥିଲି କି ଆ। ଫୋନ ଟା ରହିଗଲା ତ ସେଥିଲାଗି। ଆଉ ମୁଁ କହୁଥିଲି ସେ ଯୋଉ ମଣ୍ଡା ପିଠିଟା କଣ ସେଟା ସିଜା ଯାଏ ନା ତ ସେଥିଲାଗି ମୋ ଜେଜ। ତେଲ ଛଣା ଖାଆନ୍ତିନି, ସେଥିଲାଗି ସିଏ ମଣ୍ଡା ପିଠା ଖାଇବେ ତାଙ୍କ ଲାଗି ମଣ୍ଡା ପିଠା ହେଇଥିଲା। ଆଉ ମତେ ତ ମଣ୍ଡା ପିଠା ପସନ୍ଦ ନୁହେ। ମତେ କାକରା ପସନ୍ଦ, ମୁଁ ସେଥିଲାଗି ମୋ ଆମର କାକରା ହେଇଥିଲା ଆଉ। ଆଉ ଟିକେ କାକରା ବି ମତେ ଟିକେ। ହ ଫୁଲ ବାଲା ଯୋଉ ସବୁ ନଥାଏ ଡିଜାଇନ ଡିଜାଇନ କାକରା ଆ କେତେ ପ୍ରକାର। କାର ବାସ୍ ସେଇଗୁଡା ମତେ ଭଲ ଲାଗେ ଖାଇବା ଲାଗି। ଆଉ ପୁରୀ ବି ହେଇଥିଲା। ହଁ ହଁ ହଁ ଛେନା, ନଡିଆ। ହ ଛେନା, ନଡିଆ ପୁର ଦିଆଯାଏ ଆମର ବି ସେମିତି। ପୁର ଦିଆ ହେଇକି ଆଉ ମତେ ଟିକେ ଖାଲି ବାଲା ଟିକେ ବେଶୀ ଭଲ ଲାଗେ ପୁର ଠାରୁ। ମୋ ପାଇଁ ଖାଲି ବାଲା।
ଖାଲି ବି ଯୋଉଟା ଜନ୍ତା ହେଇଥିବ ଯଉଟା ସେଟା ଯୋଉ ଖଳି ଯୋଉଟା ଜନ୍ତା ହେଇଥିବ ସେଇଟାକୁ ଚିନି ପକେଇ ଦେଇଥ।
ସେଇଟାକୁ ମାନେ ପୁରୀ ଟାଇପ ର ଜଷ୍ଟ ଟିକେ ଟିକେ ଗୋଲ ଗୋଲ କରିକି ସେଇ ଟାଇପ ର ମୁଁ ସେଇଟା ମତେ। ଭାରି ଭଲ ଲାଗେ। ନା ମତେ ବି ବନେଇ ଆସେ ମୁଁ ବି କାଲି ବନେଇକି ବି ଖାଇଥିଲି। ମୋ ମା ଏକୁଟିଆ ହେଇଯାଉଚି, ହଁ ମତେ। ଏତେ ବି ରୋଷେଇ। ସବୁ ଜଣା ନାହିଁ କିନ୍ତୁ ଏଇ ସବୁ କାକରା କାହିଁକିନା ସିଏ ଏକୁଟିଆ ହଇରାଣ ହେଇଯାଏ ନା ତ ଜନ୍ତିବା ତାକୁ। ଅ ବନେଇବା ହାତରେ ତ ସେଥିଲାଗି ମୁଁ ଯାଇ ଟିକେ ଟିକେ ଶିଖେ। ଆଉ ମୁଁ ବି କାଲି ତାକୁ ଟିକେ ସାହାଯ୍ୟ କରିକି ମୁଁ ବି ଶିଖି ଗଲି ଆଉ।
ଆ ବଢିଆ, ତାହେଲେ ତୁମେ ତାହେଲେ ଶିଖିଚ ପିଠାପଣା ସବୁ ତିଆରି କରିବା ବନେଇବା।
ହଁ, ଘରେ ରହିକି ଆଉ କଣ କରିବୁ ଏଇ।
ତାହେଲେ ତୁମେ ଗୋଟେ ସର୍ବଗୁଣା ସଂପନ୍ନା ନାହି କି।
ହଁ, ମତେ ତ ସେଟା ସମସ୍ତେ କୁହନ୍ତି। ମୋ ଗାଁରେ କି ମୋ ଘରେ ସମସ୍ତେ କୁହନ୍ତି। ସବୁ ତୋତେ ତ ସବୁ ଜଣା। କୋଉଥିରେ ତୋର ମାନେ କମି ନାହିଁ। ତୁ କୋଉଟା ଜାଣିନୁ ବୋଲି ଆମେ କଇପାରିବୁନୁ।
ବଢିଆ କଥା ରୋଷେଇ ଫୋଷେଇ ଆପଣ ଜାଣିଥିବେ ତ?
ଆଉ ରୋଷେଇଟା ସେଇଟା ଟିକେ ମତେ ଟିକେ ଟ। ତରକାରୀ ଏ ସବୁ ରାନ୍ଧି ମୁନ୍ଧି ମତେ ମାନେ ମାନେ ଜାଣିପାରେନା। କୋଉ ମସଲା ଟା କଣ? ତ ନାଁ ରେ ମୁଁ ଟିକେ ଡାଉଟ ରହିଯାଏ। ଅ ତ ସେଇଟା ଅଭ୍ୟାସ ହେଇଗଲେ ସବୁବେଳେ କଲେ ସେଟା ହେଇଯିବ ମୁଁ।
ହ ହଁ। କିନ୍ତୁ ମୁଁ ରୋଷେଇ ଶିକିଚି। ମୁଁ ଯେତବଳେ ଆମର ବଣ ଭୋଜି ସବୁ ହୁଏନ୍ତି ଫିଷ୍ଟ ଫିଷ୍ଟ ସବୁ ହୁଏ। ସେ ବଣଭୋଜି ସେଇଥିରେ ମୁଁ ରୋଷେଇ କରେ ସେଇଥିରୁ ମୁଁ ଜାଣେ ମାନେ ଶିଖେ। ଶିଖିଯାଇଛି କେମିତି କଣ ସବୁ ବନାନ୍ତି ମାନେସବୁ ଖାଇବା ମୁ ବନେଇ ପାରିବିନି, ଯଉଟା ମୁଁଶିଖିଥିବି ସେଇଟା ବନେଇିବି।
ଆଚ୍ଛା ଆଚ୍ଛା।
ଯେମିତି କି ବିରିୟାନୀ ହେଲା ଛ ତୁ ହେଲା ପନିର ହେଲା ଆଉ ଚିକେନ ହେଲା ମାଛ ହେଲା ସେଟା ସବୁ ମୁଁ ଜାଣିଛି।
ଯାହଉ ସବୁ ଶିଖିଛ କାହିଁକିନା ଆମ ଆମ ଘରେ ତ ମୁଁ ଆମିଷ ମୁଁ ଖାଇନି ନା ତ ମତେ ଆମିଷ ଟା ଜଣା ନାହିଁ। ହଁ ନିରାମିଷ ହଁ ଟିକେ ଟିକେ ଶିଖିଛି ଆଉ।
ନିରାମିଷ ତାହା ଲେ ଯଦି ଆପଣ ଖାଉଥିବେ ତାହେଲେ ପତ୍ର ପୋଡା ବିଷୟ ତ ଜାଥିବେ।
ହଁ ହଁ ପତ୍ରପୋଡା ଆଉ ସେଟା କେମିତି ହୁଏ? ଜାଣିନୀ ମୋ ଜେଜେମା ସବୁ କରେ ବନାଏ।
ହଁ ମୋ ଜେଜେମା ଥିଲା ବି ସବୁ ବନଉଥିଲା କିନ୍ତୁ ମୁଁ ଜେଜେମା ଗଲା ପରେ ଆମ ଘରେ ହେଇନି। ହଁ ହଁ ମୁଁ ଜାଣିଛି ହଁ ଶୁଣିଛି।
ଆଁ ବାଲିଛେତୁ ଯ ଆଉ ଯୋଉ କଞ୍ଚନ ଫୁଲ ଯୋଉଟା ସେଟାକୁ ବି। ଆଉ ସଜନା ଫୁଲ କୁ ବି ତାକୁ ବି ଏଇ ସବୁ ପତ୍ର ପଡା ହୁଏ ଆଉ।
ବାଲି ଛତୁ ମୁଁ ଖାଇଛି ଆଉ କଞ୍ଚନ ଫୁଲ ବି ଖାଇଛି ଆଉ ସବୁ ଖାଇଛି।
ଯା ହଉ ଆମର ଗଛ ଅଛି ନା କଞ୍ଚନ ଫୁଲ ଗଛ। ହ ତ ହୁଏ। ସେଇଆାକୁ ମାଆ ପତ୍ର ପୁଡିଆ କରିକି ଖାଉ ଆଉ।
ଓହୋ ତାହେଲେ ସବୁ ଜଣା ଆପଣଙ୍କୁ ନା କି! ମାନେ ଆପଣ ସବୁ ଖାଇଛନ୍ତି ହଁ ମାନେ ଆପଣ ଖାଇଛନ୍ତି ସବୁଆଉ ହଁ। ଆମ ଘରେ ମୋ ଜେଜେମା ଥିଲା ବନଉ ଥିଲା ଆଉ ତାପରେ ଜେଜେମା ଚାଲିଗଲା ପରେ ଆଉ ମାନେ ହେଇନି।
ଅହ।
ମୋ ମମି ମାନେ ମୋ ମାମା ବି ଜାଣିଛନ୍ତି ସବୁ ବନେଇବା।
ହଁଅଁ। ସେମାନେ ତ ମା ମାନଙ୍କୁ ତ ସବୁ ତ ଜଣାଥିବ ଆଉହୁଁ ହୁଁ ହୁଁ। ସେ ସବୁ ଜଣା ଥିଲେ ବି ସେହଁ। ସବୁ ଜଣ ଥିଲେ ବି ସ ସେ ସବୁ ଜିନିଷ କହିବେନି ମୋ ଜଣା ଅଛି। କାହିଁକି ନା ସବୁବେଳେ ଜିଦି କରିବା କି ଖାଇବାକୁ। ଖାଇବା ଏମିତି ବନା ସେମିତି ବନା।
ଅ ଆଉ ଯଦି ଆମୁକୁ ଯୋଉଟା ନ ଆସଥିଲା ମାନେ ଧର ଆମେ ଶିଖିନୁ ଆମେ ମୋବାଇଲୁ। ୟୁଟ୍ବୁ ବୁରୁ ସର୍ଚ୍ଚ କରିଦବୁ କି ଏଇଟା କେମିତି ହୁଏ ବାସ୍।
ଆଉ ମୁଁ ତ ସେଇଆ କରେ ମତେ ତ କିଛି ଜଣ ନଥିଲା ମୁଁ ବି ସେଇ। ଦେଖିକି ଭିଡିଓ ଭଗେରା ଦେଖିକି ମୁଁ ଜାଣିଲି ତାପରେ ମା ବି ମମି ବି କେତେବେଳେ ସବୁ। ହଁ ବନେଇ ସେଠି ଯାଇ ଛିଡା ହେଇ ଶିଖିଯାଏ ଆଉ ହଁ ଏତେ ବି ଶିଖିନି ତତେ ତଥାପି ମତେ ଯେତେବେଳେରୋଷେଇ କରିବାକୁ ପଡେ ମା ମମି ଭିତରେ ନଥଏ କି ବାହାରକୁ ଯାଇଥାଏ କି? ତଥାପି ମୁଁ ମାନେ ସବୁ ଭୁଲ ଭାଲ କରିଦିଏ। କୋଉଟାରେ ଲୁଣ ଅଧିକା ହେଇଯାଇଥିବ। କୋଉଟାରେ ଲୁଣ ପକେଇ ନଥିବି କୋଉଠାରେ ମସଲା କିଛି ଦେଇ ନଥିବି? ଏମିତି ହେଇଯାଏ।
ନହେଲେ ଆପଣ ଗୋଟେ ବଡ ରୋଷିଆ ତାହେଲେ ଆପଣଙ୍କ ଗୋଟେ ବଡ ରୋଷିଆର ପୁରା
ନା ମତେ ଚା ଟା ବହୁତ ବଢିଆ କରିକି ଆସେ କାହିଁକିନା ମୁଚା ପିଏଡେଲି। ସେଇଟା ମୁଁ ଭଲସେ ବନେଇଦେବି। ତରକାରୀରେ ମୁଁ କନଫ୍ୟୁଜ ହେଇଯିବି। ଭାତ କରିଦେବି ରୁଟି କରିଦେବି ଏସବୁ। ମାନେ ଯୋଉଟା ସହଜ ସହଜ ଜିନିଷ କିନ୍ତୁ ତରକାରୀ ହେଲା ସେଇଟାରେ ମୁଁ ଜାଣି ପାରି ନା କୋଉଟା କଣ। ତାପେର ରେ କଣ ତାପରେ କଣ ତାପରେ କଣ ସେଇଟା ଜଣା ନାହିଁ।
ମୁଁ ଭାତ ଶଶିଖିନି।
ଆଚ୍ଛା ଆଚ୍ଛା ଭା।
ମା ତ ଯେତେବେଳେ ଆମେ ଭୋଜି କରୁ ଆମ ଘରକୁ କଇମି ସବଲପୁରୁ ମମି ଟିକେ ଭାତ। କରିକି ଆମୁକୁ ଦେଇଦବ ଆମେ ଖାଇବୁ। କଇବ ହଁ ଭାତ ବସ ଆମେ ଦେଇଦବୁ ତାକୁ ନେଇକି ଯେକୌଣସି ଆମେ ବିରିୟାନୀ ବନେଇଲେ ବି ଭାତରେ ଯୋଉ ସେଭେଣ୍ଟି ପରସେଣ୍ଟ ରାନ୍ ଅ ସତୁରି ପରସେଣ୍ଟ ରନ୍ଦାଯାଏ ତାକୁ ସେଥିରେ ବି ତାକୁ ବୁଲୋଉ ମମି ତୁ ସବୁ ବେନେଇକି ଦେ ମୁଁ ଖାଲି ଏଠି ଚି ଚିକେନ୍ ଟା ହୋଉ କିମ୍ବା ଯୋଉଟା ଭେଜ୍ ହୋଉ ବାସ୍ ହଁ ମୁଁ ଖାଲି ଆଣିକି ଆକୁ ଡମ୍ ଦେଇଦବି ବାସ୍।
ହଁ ହୁଁ ହୁଁ। ଯାଆ ହୋଉ ଆଉ ଆଜି ସନ୍ଧ୍ୟାରେ କଣ ଖାଇଥିଲ? ନା ଯିବ ଏଇନା ଘରୁକୁ ଖାଇବ।
ଏବେ ଘରକୁ ଯାଇନେଇଁ ଏବେ ଏଇ ଆମେ ପଡିଆରେ ବସିଛୁ ସନ୍ଧ୍ୟା ଏ ହେଇଗଲାଣି ଆମେ ଯିବୁ ଘରୁକୁ ଏବେ ଯିବୁ ଘରୁକୁ ଯାଇଁକି କଣ ଖାଇବି ଆ ଜଳଖିଆ ଆଉ।
ଆଚ୍ଛା ଆଚ୍ଛା। ଆମର ଆଜି ସାନ ମା ଘର ତ ଆମର ଜେଜେମା ପାଇଁ ହୋଉନେଇଁ ନା ତ ସେଥିପାଇଁ ସମିସ୍ତେ କରୁଚନ୍ତି ଜଣ ଜଣ ଘର। ଆଜି ସାନ ମାଆ ଘର କରିଛନ୍ତି ତ ସିଏ ଡାକିଚନ୍ତି ଆଜି ସଞ୍ଜ ବେଳେ ଗୋଟେ ଖାଇବା ହେଇଯିବ ଆଉ।
ଓ ଡାକିଛନ୍ତି ମାନେ ମାନେ କଣ ବନେଇକି ତାମକୁ ଡାକିଛନ୍ତି ଆଉ ନା?
ହଁ ହଁ ହଁ ତ ରଜରେ ଘରେ ହବନି ନା ପର୍ବରେ ତ ସମେସ୍ତେ ବନୋଉଛନ୍ତି ସେଥିଲାଗଗି ଆଗତୁରା।
ପିଠା ପିଠା ଆଉ ବନେଇକି ଡଖୁଛନ୍ତି ଆଉ।
ହଁ। ଆଜି ଟିକେ ବର୍ଷା ବି ଉଠ ହୋଉନି କି ଆଜି ବର୍ଷା ବି ଉଠଉନି ବି।
ବର୍ଷା ହୋଉନି ଖରା ହୋଉଛି ଯୋଉ ଗରମ ଗୁଳୁ ଗୁଳି ହେଉଛି ରହି ହେଉନି ଘରେ। ନା ଘରେ ରହି ହେଉଛି ନା ବାହାରେ ବି ରୋ ଘରେ ରହି ହୋଉନି କି ବାହାର ବି ରହିହୋଉନି। ବାହାରେ ବି ବୋହୁତ ଗରମ ହୋଉଛି ସେ ପବନ ଟା ଦେଲେ ସିନା ଥଣ୍ଡା ଲାଗନ୍ତା ପବନ ଦୋଉନେଇଁ ଯୋଉ ଗରମ ହୋଉଛି କୁହନା। ଆଉ ରଜ ପାଇଁ କୁଆଡେ ପ୍ଲାନ କରିଚନ୍ତି ବୁଲାବୁଲି କରିବା ପାଇଁ?
ଜମା ଖରାରେ ବୁଲାବୁଲି ଜମା କରିବନି ଯେମ୍ତି ଖରା ହୋଉଛି ନା ମୁଣ୍ଡ କଣ ହେଇଯାଉଚି ବାହହାରୁକୁ ଗଲାଏଳୁକୁ। ନାରେ କେହି ମୋର ଗାଁ ରେ ସାଙ୍ଗ ହିଁ ନାହାନ୍ତି ମୁଁ କୁଆଡେ ବୁଲିବାକୁ ଯିବି ମୁଁ ତ ଏ ଏକୁଟିଏ ଆମ ଗାଁରେ ହିଁ ଗୋଟେ ଝିଅ ନାହାନ୍ତି ମୁଁ ଗୋଟିଏ ଅଛି। ନା ପରା୍ ସେଇ ମୁଁ ଗୋଟିଏ ଅଛି ଆଉ ମୁଁ ଏକା କୁଆଡେ ଯିବି ବୁଲିବାକୁ? ମୁଁ ସେଥିଲାଗି ମାମୁ ଘରେ ମାଉସୀ ଘରେ ପଳାଏ।
ଓହୋ ଆଚ୍ଛା। ନା ଆମେ କିନ୍ତୁ ସାଙ୍ଗମାନେ ଭାବିଛୁ ସବୁଆଡେ ଯିବୁ ବୁଲିବା ପାଇଁ ସାଙ୍ଗସାଥି ମାନେ ମଜାମସ୍ତି କରିବୁ ବୁଲିବୁ। ଭୋଜି କରିବୁ ଖଟି କରିବୁ ଆଉ ଯୋଉ ଦୋଳି ଖେଳ ନା ତମେ, ଦୋଳି ଖେଳ ନା ପାନ ଖାଅ ନା?
ଖେଳେ ଏଠି ଆମର ଏଠି ସିନା ଡୋଳି ଲଗା ହେଲେ ଖେଳିବି ଏଠି ତ କେଇଲଗାନ୍ତନି। ପିଲା ନାହାନ୍ତି ନା କେଇ ସେଥିଲାଗି ଲାଗି କେହି ଲଗାନ୍ତିନି ଆଉ।
ପାଦ ଖାଅନା ପାନ?
ହଁ ପାନ ଖାଏ କିନ୍ତୁ ମୋର ପାଟି କଣ ହେଇଯାଏ ମୁଁ ଖାଇପାରେ ନା। ମୁଁ ଖାଲି ତା ପାନ ଭି ପାନ ପତ୍ର ଜମା ଖାଏନା। ମତେ ମୋ ପାଟି କେମ୍ତି କମ୍ତି ଲାଗେ ମୁଁ ତା ଭିତ ତୁରୁ ମସ୍ଲା ଭାର କରିକି ଖାଇଦିଏ।
ହଁହଁ ବଢିଆ ଚାଲଖେ।
ଆ ରଜରେ ତ ପାନ ହିଁ ସବୁଠୁ ଏଁ ମାନେ ଇମ୍ପୋଟାଣ୍ଟ ଡିନ୍ଷ ଆଉ ମେନେ ଆଉ। ହଁ ସେ ମେନ ମନନୁ ହଁ। ହଁ। କେମିତି ତିନି ଦିନ ବି ସରେ ଯାଇ ବିି ଜଣା ପଡେନ ଆମେ ସିନା ସିନା କେତେ ଖୁସି ଲାଗୁଚି ରଜ ରଜ ଆସିଛି। ଏମିତି ତିନି ଦିନ ପଳେଇବ ତାପରେ ମନ୍ଦୁଖ ହେଇ ସ ରଜ ପଳେଇଲା।
ହଁ ବାସ୍ ଯେ କହିଲ।
ହଁ ପରା ତାପରେ ସବୁ ସ୍କୁଲ୍ କଲେଜ୍ ଖୋଲି ଯାଇନା ତାର ଚିନ୍ତା ଆସିବ ହେଇ ରଜ ଛୁଟି ସରିଗଲା ଏଇନା ପାଠ ଚିନ୍ତା ଆଉ। ହୁଁ।
ହଁ ଯାହା କହିଲ ଛୋଟ ଛୁଆ ମାନଙ୍କର ଚିନ୍ତା ଥିବ ଆମର ବି ଚିନ୍ତା ଆମେ ବି ଆମ ହେଉଛି ବନେ କିଛି କରିବା ନାଁ କରିବାନି ଆମେ କଣ ଆଉ ସମସ୍ତେ ତା ଘର ଲୋକଙ୍କ ଉପ ସବୁବେଳେ ନିର୍ଭରଶୀଳ ହେଇକିଥିବା କି? ଆମକୁ ବି କିଛି ନାଁ କିଛି କରିବାକୁ ପଡିବ ଆଉ କଣ କରିବା ସେମିତିରେ ଚା ଚାକିରି ତ ଏମିତି ମିଳୁନି ନାଁ ଯାହା ଭଗବାନଙ୍କର ଇଚ୍ଛା ଥିବ ସେଇୟା ହବ।
ଆଜିକାଲି ସମସ୍ତେ ତ ମାନେ ହେଇଗଲେଣି ତ ଚାକିରି ଆଉ କୋଉଠୁ ଆସିବ।
ଚାକିରି ସମସ୍ୟା ଟା ପ୍ରବଳ ତାପରେ ହଉଚି ଆଉ ଆମେ ଚାକିରି ନ କଲେ ବି କିଛି ନା କିଛି କରିବା ବି ଯାହାବି ହେଲେ ଗୋଟେ ଯେକୌଣସି ବି ଜିନେଶ୍ ବି ହଉ ନାଁ କାହିଁକି ବ୍ୟବସାୟ ହଉ ଯାହା ହଉ ଗୋଟେ କରିବାକୁ ତ ପଡିବ ନାଁ।
ହଁ କିଛି ତ କରିବାକୁ ପଡିବ ନା ତ ସେଥିଲାଗି ନିଜର ବୁଦ୍ଧି ନିଜର ଜ୍ଞାନ ସେମିତି ଦର କାର।
ହଁ ହଁ।
ବିଜନେସ୍ କରିବାକୁ ହେଲେ ସେମିତି ନିଜର ଦକ୍ଷତା ଦେବା ଦରକାର ନିଜର କିଛି ବୁଦ୍ଧି ଜ୍ଞାନ ଦେଇକି ସେ ସେବେଳେ ସେ ବହୁତ୍ କୌଶଳ ତରିକା ଦରକାର।
ହଁ ଯାହା କହିଲା ବିଜନେସ୍ ପାଇଁ ପଇସା ହି ପ୍ରବଳ ଦରକାର।
ହଁ ହଁ ଚାକିରି ତ କିଛି ନାହିଁ ପାଠ ପଢିବ ସେଇଟା ସାଠିପିକ ଟେ ଅଛି ପାଠ ପଢ଼ିବ ବା ସ ଚାକିରରି ପଛେ ସହଜ କିନ୍ତୁ ବିଜନେସ୍ ଜଣେ ଯିଏ କରି
ଚାକିରି ବି ମିଳିିବନି ଚାକି କିରି ବି ମିଳିବନି ଆଉ ହେଲେ ସରକାରୀ ଚାକିରୀ ତ ବହୁତ କଷ୍ଟ କ ପ୍ରାଇଭେଟ୍ ଆଉ ରହିଲା ବେସରକାରୀ ଚାକିରୀ ବି ମିଳିବା ବି ସେ ବି କଷ୍ଟ।
ହଁ ପରା। ବାସ୍ ଏବେ ନିଜେ ଯାହା ଜାଣିଚ? ନିଜେ ଯାହା ଶିଖିଚ ତମେ ସେଇଟାକୁ ଆଗକୁ ନିଅ।
ହଁ ବାସ୍ ଭଗବାନ ଯାହା ଚାହିଁବେ ସେଇଆ ହେପାରିବ ଆଉ।
ହଁ କର୍ମ କର ବାସ୍ ଆଉ ସବୁ ଭଗବାନଙ୍କ ଉପରେ ଛାଡ।
ଛାଡ଼ିଦିଅ ବାସ୍।
ମାନେ ଫଳ ତ ସେଇଟା ତ ଥିବ ନା କେବେ ଫଳ ତ ତମର ଜୀବନି ନାଁ କୁଆଡେ। କର୍ମର ଫଳ ଯାହାବି ହେଲେ ଦିନେ ନାଁ ଦିନେ ତମକୁ ମିଳିବ ଏଇଆ ଭାଗ୍ୟ। ଭାଗ୍ୟ ବି ଅଛି କର୍ମ ବି କର ଖାଲି ଭାଗ୍ୟ ଉପରେ ନିର୍ଭର କଲେ ବି ହବନି।
କେଉଁ ସବୁ ଦୋଷ ଦେଲେ ଆଉ କିଛି ହେଇପାରିବାନି। ଭାଗ୍ୟ ସହିତ କର୍ମ ବି କରିବାକୁ ପଡିବ ନାଁ।
ଟିକେ ବର୍ଷା ହେଲେ ଭଲ ଲାଗନ୍ତା ବର୍ଷା ବି ଟିକେ ନାଇଁ।
ହଁ ବର୍ଷା ବି ହଉନି ହଁ। ବର୍ଷା ଯଦି ଏବେ ହୁନ୍ତା ତାହେଲେ ରାତ୍
ବର୍ଷା ତ ହଉନି ହଉନି ଏଇ ଯଉ କାଳ ବୈଶାଖୀ ଟା ହେଇଯାଉଛି ନା ଯୋଉ ପବନ ହଠାତ୍ ହଠାତ୍ ଯୋଉ ବିଜୁଳି ଘଡଘଡି ତ ସେଇଟା ବେଶୀ ଡର ଲାଗୁଛି।
ହଁ ହଁ ଯାହା କହିଲ।
ହଁ ପରା ତାପରେ ପୁଣି ଅନେଇକି ବସିଥିବେ କରେଣ୍ଟ ବାଲା ସିଏ କେମିତି ପବନଟା ଟିକେ ହେବ ଆମେ ବିଦ୍ୟୁତ୍
ଟିକେ ପବନ ହଉ କିମ୍ବା ବିଜୁଳି ଟିକେ ମାରୁ ସାଙ୍ଗେ ସାଙ୍ଗେ କ ମାନେ ବିଜୁଳି ଟା କାଟିିଦେବେ।
ହଁ ପରା।
ସେ ଅନେଇକି ପୁରା ବସିଥିବେ କେମିତି ଟିକେ ଖାଲି ବିଜୁଳି ଘଡଘଡି ଟିକେ ମାରୁ। ଲୋକ କେମିତି ଟିକେ ହଇରାଣ ହୁଅନ୍ତୁ ଲୋକ ଗରମରେ ଶୁଅନ୍ତୁ।
ହଁ ପରା ଆମର ସୋଲାର ଆମର ଯୋଉଟା ସେଟା ସେଟା ଲାଗିକି ବି କିଛି ଲାଭ ହିଁ ନାହିଁ ତ କରେଣ୍ଟ କାଟିଲେ ହିଁ ତ ସେଇଟା କଟୁଛି।
ସୋଲାର ତାପରେ ଚାର୍ଜ ରଖିଥିବ ତ ଆପଣ ୟୁଜ୍ କରିପାରିବ ନା।
ହଁ ହଁ ଯେ କିନ୍ତୁ ଯଦି ଆମର ଏଇଟା ଆମର ଗଭର୍ଣ୍ଣମେଣ୍ଟ ର ନା ତ ସେଥିଲାଗି ଗଭର୍ଣ୍ଣମେଣ୍ଟ ର ବିଦ୍ୟୁତ କଟ ଟା ଗଲେ ତମର ବି
ନାଇଁ ତାହେଲେ ଇନଭଟର ରଖିଦିଅନ୍ତୁ ଆମର ଇନଭଟର ଅଛି ଆମେ ହଁ ଆମର ଇନଭର୍ଟର ଅଛି। ତାପରେ ଆମର ସୋଲାର ଟା ଲାଗିବ ବାବା କହୁଥିଲେ ଲୋନ୍ ଟା ଆପ୍ଲାଏ ହେଇଛି ଲୋନ୍ ଟା ଆପ୍ଲାଏ ହେଲେ ସୋଲାର ଟା ଲାଗ ତାପରେ ହଉଛି ତା ସହିତ ଆମର କନେକ୍ସନ କରିଦେବେ ଇନଭର୍ଟର ସହିତ କନେକ୍ସନ କରିଦେବେ ଆମେ ୟୁଜ୍ କରିପାରିବୁ।
ହଁ ନା ଆମର ଇନଭର୍ଟର ଥିଲା ନାଇଁ ଯୋଉ ବିଜୁଳି ଘଡଘଡି ଯୋଉ ହେଲାନି ତ ସେଇଥିରେ ସେଇଟା ଖରାପ ହେଇଗଲା ପୋଡ଼ିଗଲା ହଁ।
ଓହୋ ଆଚ୍ଛା। ଏବେ ଟିକେ ସୁବିଧା ଦରକାର ଆମକୁ ସବୁ ନା କି?
ହଁ ପରା ଯେତେ ସୁବିଧା ହଉଛି ସେତେ ତ ଲୋକ ସେତେ ରୋଗକ୍ରାନ୍ତ ହଉଛନ୍ତି। ଆଗରୁ କଣ ଲୋକ ଗୁଡା ସବୁ କାମ କରୁଥିଲେ ଖଟୁଥିଲେ। ଆଗରୁ ତ ସେ ବିଦ୍ୟୁତ ବୋଲି ତ ଜିନିଷ ହିଁ ନ ଥିଲା ଗାଁ ଗହଳିରେ ପାଉନଥିଲେ ଏବେ ଆମକୁ ସବୁ ସୁବିଧା ଥାଇକି ବି କିଛି ନାହିଁ।
ଆଗ ଲୋକ ସବୁ ପରିଶ୍ରମ କରୁଥିଲେ ଭଲ ରହୁଥିଲେ ଏବେ ଆମେ ପରିଶ୍ରମ କରୁନାହାନ୍ତି ବି ଖରାପ ରେଉ ଖରାପ ରହୁଛନ୍ତି ଦେହ ପା ଖରାପ ହଉଚି ସବୁବେଳେ। ମୋର ତ ଦେହ ସବୁବେଳେ ଖରାପ। ଆଉ ମୋର ପେଟ କଟା ଟା ମୁଣ୍ଡ ବିନ୍ଧା ଟା ପୁରା ସ ପରମାନେଟ ର।
ଯାଆ ହଉ ସେମ ସେମ ମୋର ବି ସମାନ ପେଟ କଟା ଆଉ ମୁଣ୍ଡବନ୍ଧା। ମୁଣ୍ଡ ବିନ୍ଧୁା ଟା ଆଗରୁ ଥିଲା ଏବେ ଆଉ ଏତେ ମୁଣ୍ଡ ବିନ୍ଧୁନି କିନ୍ତୁ ପେ-ପେଟ କଟା ଟା ସବୁବେଳେ ରହିଛି। କାହିଁ ନା ଇଆଡୁ ସିଆଡୁ ମୁଁ ଖାଇଦିଏ।
ସେଇ ପା ମୁଁ ବାହାର ଖାଦ୍ୟ ଖାଇ ପେଟ ଖରାପ ତାପରେ ହଉଛି ଗୋଟେ ସାଇଟ ବଥା ହେଇଯିବ ଶୋଇଥିବି ଯଦି ସାଇଟା ବଥା ହେଇଯିବ ଯେ ଉଠି ପାରିବିନି ଆଉ ପେଟ ରାତିରେ